ଫୁଣି କରିବି।
ଆଜ୍ଞା କୁହନ୍ତୁ ନା ଆପଣଙ୍କର କଲ୍ ଆଜି କେମିତି ଆସିଛି?
ବହୁତୁ ଦିନ ହେଲା ଆପଣଙ୍କ ସହିତ ଯେହେତୁ ମୋର ଅ କଥାବାର୍ତ୍ତା ହୋଇନଥିଲା ତେଣୁ ମୁଁ ଆପଣ ଙ୍କୁ ମନେ ପକେଇଲି।
ଆଚ୍ଛା ଆଚ୍ଛା ଆପଣଙ୍କ ମନେ ପକେଇବାର ଧନ୍ୟବାଦ। ତ ଆପଣ କୁହନ୍ତୁ ଏତେ ଦିନ ଆପଣ କଣ କଲେ କୁହନ୍ତୁ।
ଏତେ ଦିନି ହେଲା ମୁଁ ଆପଣଙ୍କ ସାଇଟ୍ ରେ ଯୋଉ ପିଲାଟା ଅଛି
ଆଜ୍ଞା କିଏ ଆମର ଅ- ଅରଦୀପ କଥା କହୁ ଚନ୍ତି କି?
ନାଁ ନାଁ ନାଁ। ହଁ ହଁ ସେଇ ସେଇ ସେଇ ଆପଣ ନାମ ନିଅନ୍ତୁନେଇ।
ଓହୋ।
ସେ ଯାହା ବି କହୁଛନ୍ତି ମତେ ଶୁଭୁଅ
ଚନ୍ତି ମୁଁ ଟିକେ ଡିଷ୍ଟାନ୍ସ ରେ ଠିଆହେଇଛି ଟିକେ ଦୂରତାରେ। ଆପଣ ଆଜି ଖାଇବା ପିଇବା କଣ ହେଇଛି କୁହନ୍ତୁ? ଏଇ ଦେଖନ୍ତୁ ଆମର କଲେଜ ର ସାର୍ ଗୋଟେ ଦେଖାହେଇଗଲେ ସୁବ୍ରତ ସାର୍, ଚଷମା ପିନ୍ଧିକି ଯାଉଚନ୍ତି। ମୋର ଗୋଟେ ମହିଳା ମିତ୍ର ଜଣଙ୍କର ଗୁରୁ, କିଛି କହିଲେନି କଣ କହିବେ ସାର୍।
ମହିଳା ମିତ୍ରଙ୍କର କଣ ହେଲା?
ମହିଳା ମିତ୍ର ସ୍କୁଟି ଚଲଉଚନ୍ତି ମୋ ପୁରୁଷ ମିତ୍ରର। ତେଲ କଥା ମୁଁ ଜାଣିନି ତାଙ୍କୁ ମୁଁ କହିଦେବି କି ସେ ଚଲଉଚନ୍ତି ତ ତେଲ ତା ତେଲ କଥା ତାଠୁ ବୁଝିଦବୁ।
ଓହୋ ଆପଣଙ୍କ ଗାଡି ଚଲଉଚନ୍ତି କୋଉ ମହିଳା ମିତ୍ର, ପତଳି ନା ମୋଟି?
ମୋଟି।
ଓ
ଦେଖନ୍ତୁ ଆଉ ଗୋଟେ ମହିଳା ମିତ୍ର ପତଳି ଜଣକ ମୋ ବ୍ୟାଗ୍ ପକେଇ ପକେଇକା ଦେଖନ୍ତୁ ଆପଣ ଏଇଟା ଯୋଉ କରୁଚନ୍ତି ବିଲକୁଲ ଠିକ୍ କରୁନାହାଁ ନ୍ତି। ଏଇଟା ବି ଆପଣ ଧରନ୍ତୁ।
ତାଙ୍କୁ କୁହନ୍ତୁ କି ଆପଣ ଗୋଟେ ଜିନିଷ ଟା କରୁଛନ୍ତି ତ ତାଙ୍କୁ ଟିକେ ଚୁପ୍ ରୁହନ୍ତୁ।
ମୁଁଇ ଚାଲିଲ, ସାଇଡ ହୁଅ ସାଇଡ ମୁଁ, ମୁଁଇ ସାଇଡ ହେଇଯାଉଛି, ତମେମାନେ କେହି ସୁ- କରୁନାହାନ୍ତି ତ ମୁଁ ସାଇଡ ହେଇଯାଉଛି। ମର ତ ଆପଣ କୁହନ୍ତୁ, ଆପଣ କଣ ଖାଇଛନ୍ତି ଆଜି?
ଯାଇଥିଲୁ? କଣ ଖାଇଛି, କଣ ମୁଁ ଖାଇଛି ଦହିବରା।
ଦହିବରାରେ କି କି ଆଇଟମ ସବୁ ପଡେ? ଆଚ୍ଛା ଦହିବରାକୁ ଡିଫାଇନ୍ କରନ୍ତୁ ମାନେ ଗୋଟେ ଏକ୍ସପ୍ଲେନ କରନ୍ତୁ ଦହିବରା କଣ?
ଦହିବରା କେମିତି ବନା ହୁଏ ତ ମତେ ଜଣା ନାହିଁ। ଦହିବରା ମାନେ- ଦହିବରାରେ କଣ ଥାଏ ମୁଁ କହୁଛି। ବରା ଥାଏ- ତାପରେ ତା ଉପରେ ଆଳୁ ଦମ୍ ଥାଏ, ଆଳୁଦମ ଉପରେ ସେଓ ଥାଏ, ପିଆଜ ଥାଏ ଆଉ ଦହି ପକାନ୍ତି ଯ ଯାହାକୁ ଇଚ୍ଛା ନହେଲେ ଗୋଟେ କଣ ଟମାଟ ଟାଇପ ର ସସ ଗୋଟେ ଟାଇପ ର ପକେଇଦେଇ ମିଠା ମିଠା ସେଇଟା ଉଁ ଦେଖିବେ ଅଧିକଂଶ ଲୋକ ଖାଆନ୍ତି ନାହିଁ ଏଠିକାର ସେଇଟା କିନ୍ତୁ ମୁଁ ଏବେ ଯୋଉ ବ୍ୟକ୍ତି ଜଣଙ୍କ ସହିତ କଥା ହଉଛି ସି ଖାଆନ୍ତି, ସି ଖାଆନ୍ତି ସେଟା ପକେଇକି, ତ ଆପଣ ଖାଆନ୍ତି?
ମୁଁ ଖାଇନି, ମୁଁ କିଏ ଶଶୁର ଭୁଲ ରେ ଖାଇ ଦେଇ
ଅ ଆଉ ଗୋଟେ ମୋର ଗୋଟେ ମିତ୍ର ଅଛନ୍ତି, ସେ ମହିଳା ନୁହେଁ ସେ ପୁରୁଷ ମିତ୍ର ଯିଏ ଯାହାକୁ ମୁଁ ବି କହିଲି ଆପଣ ତାଙ୍କୁ ଚୁପ୍ କରାନ୍ତୁ ସେ ବହୁତ ଗପୁଛନ୍ତି ସେ ଯୋଉ- ଆଜ୍ଞା, ସିଏ ସିଏ କଣ କରନ୍ତି, ଜାଛନ୍ତି ସିଏ ଦହିବିରକୁ ଛତୁଆ ଭଳିଆ ଖାଆନ୍ତି ପୁରା ମିଶେଇକି।
ଖିଚିଡ଼ି ଆଉ।
ମେଁ ଆଜ୍ଞା, ଆମେ ଥରେ ଯାଇ ଥିଲୁ ମୁଁ ମୋର ଗୋଟେ ମହିଳା ମିତ୍ର ଗୋଟେ ପୁରୁଷ ମିତ୍ର, ଆଉ ସିଏ ବି ଯାଇଥିଲେ। ସେଇଦିନ ସିଏ ତାକୁ ପୁରା ଖି ଚେଡି ମାନେ ପୁରା ମାନେ ଯେମିତି ଛତୁଆ ଯେମିତି ଖାଆନ୍ତିନି, ପ ଛତୁଆ କରିଦେଇଥିଲେ।
ଏଇଭଳିଆ ଲୋକଙ୍କୁ ଫାଶୀ ଫାଶୀ ନୁହେଁ, ୟାଙ୍କୁ ବହେ ପିଟିଆ କଥା।
ଆଜ୍ଞା। ଶୁଣନ୍ତୁ ଗୋଟେ ଜିନିଷ ହେଇଗଲା ଏବେ ଆପଣ ଯୋଉ ତାଙ୍କୁ କହିଲେ କି କଲ୍ କରିବା ଆପଣଙ୍କୁ ସେ ପଚାରିଲେ କି କଲ୍ କରିବା କଥା ମାନେ ଯୋଗାଯୋଗ କରିବା କଥା ସେ କହୁଛନ୍ତି, ଯେ ଆପଣ ତାଙ୍କୁ ମନା କରିଦେଲେ ମତେ ହଁ କହିଦେଲେ।
ମୁଁ କେତେବେଳେ ମନା କଲି। ମୁଁ କହିଲି ହଉ, ମୁଁ କହିଲି ହଉ କରିବା ମୁଁ ଯାଏଁ କରିବା ସେ କହିଲା ହଉ ଆସେ, ତାପରେ ତମେ କହିଲ ମୁଁ କଲ କରିଛି ମୁଁ କହିଲି ଠିକ୍ ଅଛି କ କରିଦେ, କଣ ଅଛି।
ହ ସିଏ ଏବେ ଭାବୁଛି ଏମିତି ତ ସେ ମନ ଦଃଖ ଦୁଃଖ କରିଦେଲେ କି କି ମୁଁ କଲ କରିଦେଲେ କି ମତେ ଯୋଗାଯୋଗ ଯୋଗାଯୋଗ କଲେ ନାହିଁ, କିନ୍ତୁ ଯେହେତୁ ମାନେ ଇଏ ମୋ ମହିଳା ମିତ୍ର କହିଲେ କିନ୍ତୁ ଯୋଗାଯୋଗ କଲେ, ମୋ ସହିତ ଯୋଗାଯୋଗ କଲେନି କହିଲେ ଖାଉଛି, ତ ସିଏ ଏବେ
ଖାଉଛି କେତେବେଳେ କହିଲି!
ସେ
ଯାଉଛି ମୁଁ କହିଲି ଖାଇକି ଯାଉଛି।
ଆଉ ତ ଖାଇବା ତ ସରିଗଲାଣି ଆଉ ଘଣ୍ଟେ ଖାଆନ୍ତି ନା କଣ?
ଆଜ୍ଞା।
କଣ ଘଣ୍ଟେ କଣ ଖାଆନ୍ତି ଆଜ୍ଞା।
ଆଜ୍ଞା କୁହନ୍ତୁ କିଛି ଗୋଟେ।
ଆଉ
ଏବେ ସ୍ନେହାକି ରାଜଶ୍ରୀ ବି ତତେ କି ବିଷୟ ଏ ସରି ଆପଣଙ୍କ ଯୋଉ ମୋର ଯୋଉ ଦିଟରେ ମହିଳା ମି ତ୍ର ଅଛନ୍ତି, ତାଙ୍କ ଭିତରୁ କିଏ ଗୋଟେ କଲ ରେ ଏବେ ଅଛନ୍ତି କି?
ନାଇଁ ନାଇଁ କେହିଁନାହାନ୍ତି।
ତାହେଲେ ଇଏ ଜଣକ କାହା ସହିତ କଥା ହଉଛନ୍ତି?
ସିଦ୍ ଆଁହ କୋଉ ମାନେ ଆପଣଙ୍କ ମହିଳା ମିତ୍ର?
ଆଜ୍ଞା, ସିଏ ଏବେ କଥା ହଉଛନ୍ତି ଆମର ଗୋଟେ ମିତ୍ର ସହିତ ଯିଏ ଏଇଠି ନାହାନ୍ତି ବାହାରେ ଅଛନ୍ତି ଆସିବେ କିଛି ଦିନ ପରେ।
ସିନୁ
ହଁ, ତାଙ୍କ ନାଁ ନିଅନ୍ତୁ ନାହିଁ।
ଆଚ୍ଛା ଆଚ୍ଛା। ନାଇଁ ନାଇଁ, ଆଉ ଉଲ୍ ଉଲୋଟେଇକି ବି କହି ହେବନି ଖରାପ ହେଇଜୀବ ୱର୍ଡ୍ ଟା। ଆଃ ଆଃ ଖରାପ ହେଇଯିବ ୱର୍ଡ ଟା ଥା ଆମର ଇଏ ଆମର କଣ କେଉଁଝରିଆ।
ଆଜ୍ଞା, ଏବେ ଗୋଟେ ଶବ୍ଦ ଯିବ ଟିକେ ମାନେ ଉ କଣ ହେଲା।
ଆଁ।
ଆଉ କଣ ଚାଲିଛି ଜୀବନ କେମିତି ବିତୁଅଛି?
ଜୀବନ ବହୁତ କଷ୍ଟଦାୟକ ଏଠି କୁକୁର ମାଟି ଖୋଳୁଛି ମୁଁ ଦେଖୁଛି, ସେଇଟା ମୋ ଜୀବ ଚାଲଛି ମୁ
ସେଇଟା ଗୋଟେ ଭିଡିଓ ଆପଣ ଦେଖିଥିବେ, ମୁଁ ଗୋଟେ ଭିଡିଓ କର ଥିଲେ, ପଠ ପାଠ ଛଡା ସବୁଆଡେ ମନ ଲାଗୁଛି।
ବାସ୍ ବାସ୍ ସେଇଆ ଗୋଟେ ଏଦ ଏଇ ଯୋଉ ଆମର ଗୋଟେ ବନୋଉଛନ୍ତି, ଗୋଟେ ଭୂତ କୋ ଥିବା ଗୋଟେ ବଉଛନ୍ତି ଡିପାର୍ଟମେଣ୍ଟ ସାଇଡ ରେ ସେଇଠି ମାଟି ଗୁଡା ପଡ଼ିଛି, ସେଇଠି ଖୋଳିଦେଲା ସାଇଡ୍ ବାଲା କୁକୁର ମୁହଁରେ ଫୋପାଡ଼ି ଦେଇକି ନିଜେ ସୋଇଗଲା ତା ଭିତରେ।
କିନ୍ତୁ, ତାକୁ କିଛି ଫରକ ପଡୁନି କାରଣ ସିଏ ଘନିଷ୍ଠ ନିଦ୍ରରେ ଅଛି ପୁରା। ମାନେ ଡିପସ୍ଲିପ୍। କ୍ଷମା କରିବେ, ମୁଁ ଇଂରାଜୀ ୱାର୍ଡ ଦିଟା କହିଦେଲି। କିନ୍ତୁ ଏଇଟା ପାଟିରେ ଫ୍ଲୋ ଫ୍ଲୋ ରେ ବାହାରିଯାଏ।
ନା ନା ଆପଣଙ୍କୁ ସଜା ମିଳିବ।
ସଜା ମିଳିବ, କଣ ସଜା ମିଳିବ? କଣ ସେ ଅପରାଧ, ସେ ଅପରାଧ କଣ ଯାହା ପାଇଁ ମତେ ସଜା ମିଳିବ, ସଜା ସଜା?
ଅପରାଧ ସରି ତ ସରି ଅ କ୍ଷମା କର ନ୍ତୁ, ଅପରାଧ ଆପଣ ଯୋଉ କରିଛନ୍ତି ତା ପାଇଁ ଆପଣଙ୍କୁ ଅ ମାନେ ଇଏ ମି ମିଳବ କଣ କହିଲେ, ଅ କଣ ମିଳିବ କଣ ମିଳିବ ଆପଣ ବୁଝନ୍ତୁ ଆଉ। ଖରାପ ଜିନିଷ ମାନେ ଭଲ ଜିନି ଷ ମିଳିବନି, ଏମତି କିଛି ନହିଁ କି ଆପଣଙ୍କୁ ଗିଫ୍ଟ ମିଳିବ। ପ୍ରୋତ୍ସାହନ ଦିଆହବନି ଆପଣଙ୍କୁ। ହାଁ ଆଜ୍ଞା, ତ ପ୍ରୋତ୍ସାହନ ତ ଆପଣଙ୍କୁ ଦିଆଯିବ ନାହିଁ ଆପଣଙ୍କୁ
ହଁ, ଏବେ କୁହ ଚାଲୁଚାଲୁ ପଡ଼ି ଯାଉଥିଲି ବଞ୍ଚିଗଲି।
ସେ ସେ ଟାଇଲ ଉପରେ ଗୋଡ ରଖିଦେଲି, ଗୋ ଟାଇଲ ଟା ହଲୁଥିଲା ମୁଁ ତଳେ ପଡିଯାଇଥାନ୍ତି କିନ୍ତୁ ବ ଞ୍ଚିଗଲି ବିକଯ୍ କାରଣ କାରଣ ପଡିଲିନି ଆଉ କ
ଆଉ ଆପଣ ଙ୍କର ଜୀବନ ଯାପନ କେମିତି ଚାଲିଛି? ଆପଣ ଖାଇବା ଆଜି କଣ ଖାଇଲେ ମତେ ତ କହିଲେନି?
ଛା ମୁଁ ନେଇକି ଆସିଥିଲି ପରଟା ଆଉ ଆଚାର କିନ୍ତୁ ଖାଇଲି ପରଟା ଆଉ ସୋୟାବିନ ତରକାରୀ, କାରଣ ମୋ ମହିଳା ମିତ୍ର ଜଣକ ହାଁ, ଗୋଲୁ ମୋଲୁ ମହିଳା ମିତ୍ର
ଆଜ୍ଞା ସୋୟାବିନି ଆଜି ମୁଁ ବି ଖାଇଛି।
କୋଉଠି ଆପଣ ଘରେ ଖାଇକି ଆସ
ଆଜ୍ଞା।
ଘରୁ ଭାତ ଖାଇକି ଆସିଥିଲେ?
ରୁଟି ଖାଇକି ଆସିଥିଲି।
ବା ବା ବା ବା ବା ସକାଳୁ ସକାଳୁ ମୁଁ ଖାଲି ଚାହା ପରଟା ଖାଇକି ଆସିଛି।
ମୁଁ ସବୁବେଳେ ସକାଳରେ ରୁଟି ଆଉ ତା ସହିତ ତ କିଛି ଭଜା ନହେଲେ ତରକାରୀ ଖାଇକି ଆସେ।
ମୋର ସକାଳେ ସବୁଦିନ ରୁଟ୍ ପରଟା୍ ମାନେ ପରଟା ଆଉ ଚା ପରଟା ମିନିମମ୍ ଦିଟା ମ୍ୟାକ୍ସିମମ୍ ଯତେ ହେଇପାରିବ।
ଆଜ୍ଞା ଆଉ କୁହନ୍ତୁ ଆପଣ ଆଜି ପାଞ୍ଚଟା ଆପଣ ଵା କହିଲେ ରୁଟି ଖାଇଚ ଏ ଯୋଉ ଚା ପିଇଛନ୍ତି ଏବେ ପୁଣି ସାଙ୍ଗେ ସାଙ୍ଗେ
ହଁ ପରଟା ଆଉ ଚା ନା। ପ ପରଟା ଚା କମ୍ବିନେସନ୍ କେବେ ଖା ଖାଇନାହାନ୍ତି କି ଆପଣ?
ନା।
ଖାଆନ୍ତୁ, ଆପଣ ମୋ ମ ପୁରୁଷ ମିତ୍ର କେଉଁଝରିଆକୁ ପଚାରନ୍ତୁ। ସିଏ କହିବେ ପରଟା, ଚା ର କମ୍ବିନେସନ କେମିତି? ମାନେ ମିଶ୍ରଣ।
ଆରେ । ଦରକାର ନାହିଁ ଯୋଉ ଜିନିଷଟା ମନା କରୁଛି, ଆଜ୍ଞା କୁହନ୍ତୁ।
କଣ ହେଲା, ଝଗଡା ହେଇଗଲା କି?
ଝଗଡ଼ା ନାଇଁ, ସେ ଗୋଟେ ଗାଡିଟେ ଗଲା ମୁଁ କହୁଥିଲି, ସେ ଗାଡି ଟାକୁ ଚୁୁର ଚାର କ୍ତିରେ ଯା। କ ସେମ୍ ମାନେ ଶବ୍ଦ ଆପଣଙ୍କଠୁ ଶୁଭୁଛି ଏପଟେ ବି ଶୁଭୁଛି ଆପଣଙ୍କ ଏଇ ପାଖ ପାଖାପାଖି ଅଛନ୍ତି କି ଅଞ୍ଚଳରେ? ଆଜ୍ଞା ଆଜ୍ଞା ଆଜ୍ଞା। ତାହେଲେ ଆପଣ ନିଜେ ତା ତା ଆପଣ ଏଇ ବାଟରେ ଆସୁଛନ୍ତି କି?
ନାଇଁ ଆଜ୍ଞା ମୁଁ ସେ ଆଖ ପାଖରେ ଇ ଅଛି, ସେଥିପାଇଁ ଦି ସେକେଣ୍ଡ ଯାଇ ପହଞ୍ଚିବି ଆପଣଙ୍କ ପାଖରେ।
ନା ନା ଆପଣ ଦୂରରେ ରୁହନ୍ତୁ, ଆପଣ କାହାର ନେଟ ଟିକେ ନେଇଛନ୍ତି କି ଡାଟା?
ସ୍ଵୟଂ ଏଇ ଜଗତର ମାନେ! ଆମ କଲେଜ ର ୱାଇଫ୍
ହଁ ତୋ କଥା କିଛି ବୁଝି ପାରୁନି। କାଲେଜ ର ୱାଇଫାଇ ଆପଣ ୟୁଜ୍ କରିପାରୁଛନ୍ତି, ମୁଁ କାଇଂ ୟୁଜ୍ କରିପାରୁ ନାହିଁ?
ଓ ଆ ଡିଗ୍ରୀ ନାଇ ନା ଆପଣଙ୍କ ପାଖରେ ସେଥିପାଇଁ, ୟା ପାଇଁ ଗୋ ହାର୍ଡ କୋର୍ସ କରିଆକୁ ପଡ଼େ ଆଇ ପି ୟୁ ଏସ୍, ଇସ୍ କେ ଟୋପି ଉସ୍ କେ ସର୍।
ଆପଣ ତ ଏତେ ଭଲ ଡିଗ୍ରୀ ଟେକି ରଖିଛନ୍ତି।
ଆଉ। ଏ ସମସ୍ତଙ୍କ ଟୋପି ଏପ ସେପଟ କରିନି ୱାଇଫାଇ ଟା ମିଳିଯାଏ କିଛି ନାଇଁ ମୁଁ ଆର୍ଟସ୍ ବ୍ଲକ୍ କୁ କରିବି। ଆର୍ଟ୍ସ ଲୋକ କୁ ପଚାରିଲି ଆଠ ଲୋକ ଫାଇବ ଜିରୋ ପାଶ୍ୱାର୍ଡ କଣ ସେ ମତେ
ଆଚ୍ଛା।
ସ୍କାନର ଦେଖିଲା କେବେ କେବେ ଜିନିଷ ଅଟୋ ମେଟିକ୍ ମିଳେ।
ଆ ସବୁ ଯୋଉ ଯୋଉଠି ଦରକାର ନାହିଁ ରଖ୍ ହୁଁ ହୁଁ ହୁଁ।
ଆପଣ ସେପଟେ ବୋଧେ ଝଗଡା ଫଗଡା କରୁଛନ୍ତି ବୋଧେ।
ଆଜ୍ଞା ଝଗଡା କରୁଛି।
ଝଗଡା କାହା କାହା ମୁଁହ ପୁହଁ ମାରି ଫଟେଇଦେଲେ ଫଟେଇ ନାହାନ୍ତି ଯଦି କୁହନ୍ତୁ।
ମୁହଁ ମାରିକି ପଟେଇଦେଲି। ମୁଁର ବୁଝିପାରିନି ପୁରୁଷ ମିତ୍ର ମାନଙ୍କୁ ଯେତେବେଳେ ଗୋଟେ ଜିନିଷ ଶୁଣନ୍ତୁ ମତେ ଗୋଟେ କଥା କୁହନ୍ତୁ। ଯେତେଳେ ପରୁଷ ମିତ୍ର ତ୍ର ମାନଙ୍କୁ ଗୋଟେ ଜିନିଷ କୁହାଯାଏ ସେ କଣ ପାଇଁ ଏମିତି ରାଗିଯାନ୍ତି ସବୁବେଳେ ଥରକରେ।
ଅ କୋଉ କଥା କହିଲେ ଆପଣ ଯୋଉଟା କି ସେ ରାଗିଗଲେ।
କିଛି ବି କିଛି ବି କହିଲେ ସେ ରାଗି ଯାଆନ୍ତି। ତାପରେ ଏମିତି କୁହନ୍ତି ଯେମିତି ମୁଁ କଣ ଏମିତି କହିଦେଲି ଯେମିତି କି ମାନେ ମାନେ ତାଙ୍କୁ କାହିିଁ କହିଦେଲି ସେ ସେମିତି ହୁଅନ୍ତି।
ନାଇଁ ଦେଖ ଥଟା ମଜାରେ ଯଦି କହିଦଉ ଚ ସେମିତି ସେ ରାଗନ୍ତିନି ସମସ୍ତ କଥା ମୁଁ ଜାଣିନି ଦେଖ ଥଟା ମଜରେ କହିଦେନେ ସେମାନେ ଥଟା ମଜାରେ ନେଇଯାଆନ୍ତି କିନ୍ତୁ ତାଙ୍କୁ ବାଧିଲା ଭଳିଆ କଥା ଯଦି କହିଦବ ସେଇଟା
ବାଧିଲା ବାଲା କଥା ମୁଁ କିଛି କହୁନାହିଁ ଶୁଣନ୍ତୁ ମୁଁ ରଖୁଚି ମୋର ଯିବାରେ ବେଳେ ଆସିଗଲା।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଧନ୍ୟବାଦ।
ହ୍ୟାଲୋ।